ହାଲୋ ହାଲୋ।
ଆଜ୍ଞା ମ୍ୟାଡ଼ମ୍ ନମସ୍କାର୍। ଆଜ୍ଞା କେମତି ଅଛନ୍ତି?
ଭଲ କଣ କରୁଥିଲେ?
ଆ ଏଇଠି ବସ୍ ଥିଲି ଆପଣ କଣ କରୁଥିଲେ?
ମୁଁ ବି ବସଚି ଆଉ।
ଆଉ କାଳେ ଜଳଖିଆ କରିସାରଲଣି?
ହଁ ହେଇସାରିଲାଣି ଜଳଖିଆ ଆମର ଆପଣ?
ଆଛା। ହଁ ହଁ ମୁଁ ବି ଖାଇସାରଲଣି। କଣ ଖାଇଲେ?
ହଁ। ମୁଁ ଆମର ଏଇ ବାହାରୁ ଆସିଥିଲା ବରା ଇଟଲି ତରକାରୀ ସେୟାକୁ ଖାଇଲି ଆଉ।
ଆଜ୍ଞା।
ହଁ ଆଉ ଆପଣ
ଆପ୍ ମୁଁ ଖାଇଲି ସୁଜି ଉପମା ଖାଇଛି।
ଓହୋ।
ଆଚ୍ଛା ହଁ ଆଜ୍ଞା ମୁଁ ଖାଲି ହି ଗାଜର ହାଲୁଆ ହେଇଥିଲା ତ ତାକୁ ହିଁ ଖାଇଛି।
ଓହୋ।
ଆଜ୍ଞା। ଆଉ ଘରେ ସବୁ ଭଲ ଅଛନ୍ତି?
ଭଲ। ସବୁ।
ରଜ କେମିତି ଗଲା ଆପଣଙ୍କର?
ରଜ ମୋର ସେମିତି କିଛି ବିଶେଷ ଖାସ ଯାଏନି ମୋର ଆଚୁଲି ଟି ଆକ୍ସିଡେଣ୍ଟ ହେଇଯାଇଥିଲା ତ। ସେଥିପାଇଁ ଗୋଡ ଟିକେ ଖରାପ ଥିଲା ସେ ଥିଲଗି ଏତେ ହେଇନି ଘରେ ଯାହା ହେଇଥିଲା ପିଠା ପିଠା। ସେସବୁ ଖାଇ ପିଇକି ଘ ରହିଲି ଆଉ। ଏତେ ଖେଳାଖେଳି ବୁଲାବୁଲି କରିନି।
ଆଚ୍ଛା ଆଚ୍ଛା ଏବେ-ବେ ଗୋଡ ଭଲ ଅଛି?
ହଁ ସେମିତି ଚାଲିଛି ତ ମେଡିସିନ ଚାଲଛି।
ଓହୋ। ହଁ ମୋର ବି ରଜ ଭଲ ଗଲା, ମୁଁ ଯାଇ ଥିଲି ଦିଟା ଜାଗା ବୁଲିବା ପାଇଁ ରଜ ମହୋତ୍ସବରେ। ଧଉଳିରେ ହଉଥିଲା ର ରଜ ମହୋତ୍ସବ ଯାଇଥିଲି। ତାପରେ ପାତ୍ର ପଡାରେ ର ରଜ ମହୋତ୍ସବ ହଉଥିଲା ସେଇଠିକି ବି ଯାଇଥିଲି ଦି ଦିନ ଯାଇଛି ବୁଲିକି ଆସଛି।
ଓହୋ। ଆଉ ରଜରେ ସବୁ ଆଉ କଣ କଣ କଲେ?
ରଜରେ ମେହେନ୍ଦୀ କରଥିଲି, ପୋଡ ପିଠା ହେଇଥିଲା ଖାଇଥିଲି। ଅ ଦୋଳି ଖେଳିବା ଏଇ ସବୁ ଜିନିଷ ଆମ ଓଡିଆ ପର୍ବ ଯାହାବ ଆମେ ପାଳନ କରେ ରଜ ପାନ ଏଇ ସବୁ ଜିନିଷ ଆଉ ଆପଣ ର
ହଁ ହଁ ରଜବ ସବୁ ମାନେ ସବୁ ଖାଇଛି ଘରେ ବସିକି ହିଁ ଖାଇଛି। କଆଡ ଯାଇନି ହଁ
ହଁ।
ପିଠା କଣ ସବୁ ଖାଇଛନ୍ତି।
ପିଠା ମୁଁ ଖାଇଥିଲି ପତର ପିଠା ଖାଇଥିଲି। ଏ ମାଣ୍ଡବ ପିଠା କେ ଥିଲେ ପୋଡପିଠା ଆ ଇଟଲି ପୁର ଦିହ ହେଇକି ହେଇଥିଲା। ଆଉ ଯୋଉ ଆମର କ ସେଇ ଡାଲା ପିଠା ଆଗରୁ ହଉଥିଲା ସେଇ ତ ଏବେ ଘରେ ବନେଇ ଦଉଛନ୍ତି। କଡ ଯୋଉଟା ସିଝା ପିଠା
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ଆମର ଏପଟେ ମଣ୍ଡା ପିଠା କୁହନ୍ତି।
ଆଛା ଆଛା ହଁ ସେଇ ଖ ତ କ
ଓ ହୋ। ହ ବହୁତ ସାରା ପିଠା ଖାଇ ଜ
ହଁ ଆମର ସମସ୍ତେ ପ୍ରାୟ ଦେଇଥିଲେ ଘରେ ଚକୁଳି ଯାଇଥିଲା ଆଣିଲି ଆଉ ଆମ ଆଈ ଆଚୁଆଲି ମରିଯାଇଥିଲେ ତ ଘରେ ହବନି ସେଥିପାଇଁକା ଦେଇ ଥିଲେ ସମସ୍ତଙ୍କ ଘରୁ ତ ଆମ ଘରେ ହିଁ ଅଧିକା ପିଠା ହେଇଯାଇଥିଲା ମାନେ ଘରେ ବନେଇଲେୁ ଯେତିକି ହବନି ସମସ୍ତଙ୍କ ଘରୁ ସେତିକି ଆସିଥିଲା ପୁରା ଅଭିିବା
ଓହୋ ନାଇଁ ଆମର ବି ଫୋଳ ପିଠା ହେଇଥିଲା ମୁଁ ପିଠା ହେଇଥିଲା ଚକୁଳେ ତ ଶମୁ ସମସ୍ତଙ୍କର ମୁୂଆ ଛା ଆମର ତ ଆମର ତ ଏପଟେ ଗାଁଟା ସେଠି ଗାଁ ଚୁଲିରେ ହେଇଥିଲା। ଗେଜୁ ଗୋଟେ ବଡ ହାଣ୍ଡି ବସେ। ନର୍ମାଲ ସାଇଜ ର ହାଣ୍ଡି ତା ତଳେ ପାଣି ଟିକେ ଦିଆ ହୁଏ ଅଳ୍ପ ପାଣି ଗ୍ଲାସ ଖଣ୍ଡେ ତାପରେ କାଠି ଦିଆ ହୁଏ କାଠି ଉପରେ ଛଣ ଛଣ ଗୋଟେ ସାଧା ଧଳା କପଡା କୁ ପୁରା ଦିଆ ହେଇଯାଏ। ମାନେ ଯେମିତି କଭର କରିକି ହାଣ୍ଡି ଟାକୁ ହଁ ତାପରେ ଏଇ ଯୋଉ ବିରି ଚାଉଳ ଆଣ ଯୋଉଟା କୁହନ୍ତି ପେ ମାନେ ତାକୁ ପତଳା ଲେଆର ରେ ଦିଅନ୍ତି ତାପରେ ଆଉ ଛେନା ଆମର ଗୁଡ ହଁ ଛେନା ଗୁଡ ତା ଦେହରେ ଗୁଜୁରାତି ଆଉ କଣ ସେଟା ମରିଚ ଗୁଣ୍ଡ ସବୁ ପଡିକି ସେଇଟା ଭଜା ହୁଏ। କ ନଡିଆ ଅଂଶ ପଡି ଭଜା ହୁଏ ସେଇ ପୁରଟାକୁ ବି ଉପରେ ଦେଇକି ତାକୁ ପୁଣି ତା ଉପରେ ଆଉ ଗୋଟେ ପତଳା ଲେୟର ର ଦିଅନ୍ତି।
ଆଛା। ଏମିତି ହୁଏ ତାହେଲେ ଆପଣ କେବେ ବନେଇଛନ୍ତି ଆପଣ ନା ଦେଖିଛନ୍ତି ଏମିତି?
ବନେଇବାକୁ କେବେ ସୁଯୋଗ ମିଳେନି ମିଳିଲେ ତ ବନେଇବି। ଘରେ ବି ଦିଅନ୍ତିନି ମୁଁ କାମକୁ ଦି କାମ କରେ। ଦେବି
ଆଛା ଆଛା। ହଁ ବହୁତ ବଢିଆ
ସବୁ ଜିନିଷ ଛିନଛତର ହେଇଯିବ।
ଆଛା।
ସେଥିପାଇଁ ଡରିିକି କରେନି ମୁଁ କିଛି
ଯା ହଉ ଆପଣ ସେ ଯୋଉ ରେସିପି ଟା କହିଲେ ମତେ ବହୁତ ଭଲ ଲାଗିଲା ମୁଁ ବି ଗୋଟେ ଦିନ ଘରେ ଟ୍ରାଏ
ହଁ ଘରେ ଯଦି ଟ୍ରାଏ କରିବେ ବାହାରେ ତ ଆଉ ଚୁଲି ବ୍ୟବସ୍ଥା ନାହିଁ ଗ୍ୟାସ୍ ଥିବ ଇଟିଲି ଛାଞ୍ଚ ରେ ବି ହେଇପାରିବ। ଇଟଲିି ଛାଞ୍ଚରେ, ହଁ ତଳେ ପାଣି ଦେଇଦେବେ ଇଟଲି ଯୋଉ ଛାଞ୍ଚ ଗୁଡା ବ ସେଇ ବା ନିଜ ଯୋଉ ଭିତର ଛାନ୍ତି। ଚଉଡା ତା ଉପରେ ହଁ କାଢି ଦେଇକି ଗୋଟେ କପ୍ କପଡ଼ାଟା ଧଳା କପଡ଼ା ବାନ୍ଧିକି ଛୋଟ ଆମର ଏପଟେ ବଡ ବଡ ବନା ହୁଏ। ଆପଣ ଛୋଟ ଛୋଟ ବନେଇବେ ଆଉ। ହଁ ଛୋଟ ଛୋଟ ବନେଇ ହେ ଘୋଡ଼ଣୀ ଘୋଡ଼େଇ ଦେବେ ଦେଖିବେ ମଝିରେ ମିଝିରେ ଚେକ କରୁ ଥିବେ ଗୋଟେ କାଠି ସାହାଯ୍ୟରେ ତାକୁ ଫୁଟେଇବେ, ଯଦି ଆଣଟା ଲାଗିବ କାଠିରେ ତାହେଲେ ହେଇନି କଞ୍ଚା ଅଛି। ଏ ସମୟ ଆଉ ବସେଇବେ ଯଦି କାଟ ରେ ଲାଗିବନି ଆଣଟା ତାହେଲେ ହେଇଯାଇଥିବ। ସିଝି ଯାଇଥିବ। ତୁ ବାର କରିକି ଆଣିବେ ଆଉ ହଁ।
ଦେଖିବା ଗୋଟେ ଥର ବନ୍ଦ ବନେଇବା। କେମିତି ବନୁଛି ମୁଁ ଆପଣଙ୍କୁ ଜଣେଇବି?
ହଁ ହଁ ନିହାତି ଖାଇବ ବଢିଆ ଲାଗେ। ୟୁ ଆର ଟେଷ୍ଟି।
ଆଜ୍ଞା।
ବାକି ମୁଁ ଖାଏନି ନା ମାନେ ଖାଏନି ମାନେ ପୁରଟା ଖାଇ ପିଠାଟାକୁ ଫୋପାଡ଼ି ଦିଏ।
ଓହୋ ସମସ୍ତେ ପ୍ରାୟ ମାଣ୍ଡୁ ଉପରେ ଏଠାରେ ବି ସେମିତି କରନ୍ତି, ପୁରା ଖାଇ ଦିଅନ୍ତି। ଆମର ମଣ୍ଡା ପିଠା ଯୋଉଟା ବି ଧଳା ମଣ୍ଡା ଜାଣିଥିବେ। ମୁଗ ଦେଇକି ମୁଗ ପୁର ଦେଇକି।
ନାଇ‍ଁ ଆମର ଯୋଉ ମଣ୍ଡା ପିଠା ହୁଏ, ଏପଟେ କୋବି ଫୋବି ପଡେ। ଆଳୁ, ମଟର ପଡିକି ହୁଏ।
ଆଚ୍ଛା ଏବେ ଯେମତି ମୋମୋ ହଉଛି। ସେମିତି
ହଁ ପତଳା ପୁରା ଥିବ ତା ଲେୟାର ଗୋଟେ ଗୋଟେ ମୋଟା ମୋଟା କରନ୍ତି କିନ୍ତୁ ସେ ଲେୟାର ଗୁଡା ପତ ପତଳା ଥିବ ମୁଁ ମୁଁ ଆମେ ତ ବେଳେ ବେଳେ ମଟନ ବି ଆସ କଷିକି, ପୁରା ସବୁ ଛଡେଇକି ତାକୁ ପୁରଇ ଦଉ ତା ଭିତରେ। ଘରେ ଗାଳି ଖାଉ ଏମିତି ହୁଏନି ବୋଲି। ପିଠା ଟାକୁ ଧ୍ୱଂସ କରୁଛ। ପିଠା ନାଁ ରେ ଏଇଗୁଡା ଖରାପ ଜିନିଷ। କିନ୍ତୁ ଆମକୁ ଆଉ ଏ ଗୋଟେ ଭଲ ରେସିପି ନା ଆଉ।
ନଚଆ ନୂଆ ନୂଆ ଟ୍ରାଏ କରିବା କଥା ନା ହୁଁ। ହଁ। ଭଲ କଥା ଆଉ ଆପଣଙ୍କର।
ଚିକେନ ମଣ୍ଡା।
ଓହୋ। ହୁଁ। ଆଉ ଆପଣ ଭଲ ଲାଗେ ଟେଷ୍ଟ ଭଲ ଥିବ ନା ମସଲା କଷା ହେଇକି ଚିକେନ୍ କି ମଟନ୍ ଦିଆହେଇଥିବ ମାନେ ନିହାତି ପିଠା ଟା ଭଲ ଲାଗେ। ହୁଁ ଆଉ ଗରମ କେମିତି ହଉଛି ଆପଣଙ୍କ ଘ
ଗରମ ଏଠି ତ ନାହିଁ ଏଠି ମାନେ ବର୍ଷା ବର୍ଷା ପାଗ ଦେଇଛି ସକାଳୁ ଝିପଝିପି ହଉଛି ଏତେ ବେଶୀ ବି ହଉନି। ଝିପଝିପ୍ ବର୍ଷା ହଉଛି ହଁ ଗୋଟା ଗର୍ଜି ଦିଅନ୍ତା।
ହଁ କିନ୍ତୁ ଜୋରସେ ହଉନି ସେଇଟା ହିଁ ଅଧିକ ଗୁଳି ଗୁଳି ଲାଗୁଛି।
ଗୁଳୁ ଗୁଳି ଲାଗୁଛି ହଁ ଖରା ହଉନି। ତଥାପି ଖରା ଭଳିଆ ଗରମ।
ହଁ। ମୌସୁମୀ। ଆସନି ଦେଖାଯାଉ ଓଡିଶାକୁ କେବେ ମୌସୁମୀ ଆସୁ
ସେ ଆସିବନି କାଲି ନା ପହର ଦିନ ଗୋଟେ ନ୍ୟୁଜରେ ଦେଖ। କହୁଥିଲା ଆମେ ହସ ସି ରହିଛୁ ମୌସୁମୀ ଆସେ ଦିଗ ବ ବଦଳେଇ ପଳେଇଲା। ଇଏ କି ନ୍ୟୁଜ ଦିଗ ବଦଳେଇ ପଳେଇଲା। ଆମେ ହସି ହସି ଗଡିଛୁ ମୁଁ କହିଲି କଣ ଦି କ ତାକୁ ଜଣା ପଡିଲାନି। ମ୍ୟାପ ନଥିଲା ତା ପାଖରେ। ଗୁଗଲ ମ୍ୟାପ୍।
ଥିଲେ ଆଉ କଣ କରିବା ବାତ୍ୟା ଯେମିତି ଆସେ। ବାତ୍ୟା ଆସିଲେ ଦିଗ ବଦଳି ଗଲେ ମାସେ ପନ୍ଦର ଦିନ ଆଗରୁ। ଚାଲିଥିବ ସେ ବଙ୍ଗୋପସାଗର ଏଇ ପୂର୍ବ ଉତ୍ତର ଦିଗରେ ଆସୁଛି ପୁଣି ପଶ୍ଚିମ ଦିଗରେ ଆସୁଛି ଏଇଠି ଦିଗ ପରିବର୍ତ୍ତନ ହେଲା ଏଇଟା ବାଂଲାଦେଶ ପଳେଇବ କିନ୍ତୁ ବାଂଲାଦେଶରୁୁ ପୁଣି କେତେବେଳେ କହିବ ଯେ ନାଇଁ ନାଇଁ ଏଇଟା ଓଡିଶା ଅଭିମୁଖେ ଗପ୍ତି କରୁଛି ପୁରୀରେ ମାଡ଼ ହବ କେତେବେଳେ କହିବ ପାରାଦ୍ଵୀପରେ ମାଡ଼ ହବ। ଏମିତି ତାର ଚାଲିଥିବ ଦିଗ ପରିବର୍ତ୍ତନ।
ଯିଏ ଉପକୂଳ ବାସୀ ଲୋକ ସିଏ ପୁରା ଛାନିଆ ବାନିଆ କି ଥିବେ ସିଏ ପୁରା ଭୟଙ୍କର ଶୋଧୁଥିବେ ନିୁଜ ଚ୍ୟାନେଲ କୁ କୋଉ ନିୁଜ ଚ୍ୟାନେଲ ରେ କଣ କଣ ମାନେ ଏତେ ମାନେ ସେ ସେତେ କହି ଗପୁଥିବେ ଆଉ କୁହନ୍ତନି।
ହଁ ସତ ହଥା ଗରାମ
ସେମାନେ ଲୋକମାନଙ୍କ ଫିଲିଙ୍ଗସ ବୁଝୁନାହାନ୍ତି। କିଏ କୋଉ ପରିସ୍ଥିତିରେ ଥିବ।
କେହି କଥା ବା କେହି ସେ ଜିନିଷ ବୁଝୁ ହିଁ ନାହାନ୍ତି ପ୍ରକୃତିର ବିପର୍ଯ୍ୟୟ ସବୁ ଚାଲିଛି।
ହଁ କିନ୍ତୁ ଆଗରୁ ଯେମିତି ହଉଥିଲା ବା ତ ଯାହା ହଉ ଏ କିଛି ବର୍ଷ ହେଲାଣି ସେମିତି କିଛି ହଉନି। ମାନେ ଭଲରେ ଅ ଅଛି ଭଗବାନଙ୍କ ଇଏରୁ କୁହା ହେଇପାରିବନି କେତେ? କେତେବେଳେ କଣ ହେଇଯିବ କେତେବେଳେ ପୁଣି କିଛି ନଥିବ ଏଇ ଲଘୁଚାପ ହେଲା ସରିଲା ବାତ୍ୟା।
ହୁଁ। ସେଇ କଥା ହିଁ ତ। ଲଘୁଚାପ ହେଲେ ହୁଅନ୍ତା ଏବେ ଯେମିତି ଗରମ ହଉଛି ଲଘୁଚାପ ହବା ଦର ସେ ତ ହଉନି ବର୍ଷା। ହ ଖରାପ
ଜୁନ ସରିଗଲାଣି ବର୍ଷା ନହିଁ।
କଣ କରିବା ମ୍ୟାଡ଼ାମ। ଯାହା ଚାଲିଛି ଆଉ। ସବୁ ସବୁ ପର୍ବରେ ତ ରହିବା ପାଇଁ ପଡିବ ନା ଆମେ ଆଉ କୁଆଡ଼େ ପଳେଇବା ଯାଇତ ପାରିବାନି। ହଁ। ଦେଖାଯାଉ କେବେ ମୌସୁମୀ ଆସୁଛ ବର୍ଷା ହବ ଏ ଖରା ତାପରୁ ଆମେ
ଏଠି ଭୁବନେଶ୍ଵରରେ ବା ଜନତା ତା ମଇଦାନରେ ପଢଥିଲା ବୋଧେ ରଜ ମହୋତ୍ସୀ
ରଜ ମହୋତ୍ସବ ହିଁ ସେଠ ଟେଡ ଫେୟାର ଯୋଉ ପଡିଥିଲା ଜୁନ ଯାଇଁ ଥିଲା ନାଇଁ ମୁଁ ସେଠିକି ଯାଇ ପାରିଲେନି ଯାଇଥିଲେ ଏଲ ସେଇ ପା କୁ ଗୋଟେ କାମ ଥିଲା କିନ୍ତୁ ତାଧି ବ ହେଇଥିଲା ତ ଖରାରେ ଆଉ ବୁଲି ହେଲାନି।
ଓ ହୋ।
ଆଜ୍ଞା।
ମ୍ୟାଡ଼ାମ ଆପଣ ଯଉ ରଜରେ ସପିଙ୍ଗ ଘରିକ କଲେ ଆପଣ ଅନଲାଇନ୍ କଲେ ନା ଅଫଲାଇନ୍ କଲେ।
ନାଇଁ ମୁଁ ଅଫ ଲାଇନ ଶପିଂ କରି ଯେ ଅନଲାଇନ ଏଇଥର କରିନି ଏବେ ଗୁଡା ସବୁ ଅଧିକ ଆଗକୁ ସଉ କଲା ତ ରଜ ଭିତରେ କିଛି ଆସିଲାନି ତ ରଜର ଜଷ୍ଟ ସ ରବିବାର ରଜ ଥିଲା ମୁଁ ଶନିବାର ଯାଇକି ଦିହଳ ଡ୍ରେସ ଧରିକି
ଓ ଆପଣଙ୍କୁ ଅଫଲାଇନ ଭଲ ଲାଗେ ତାହେଲେ ନାଇଁ କି?
ନାଇଁ ନାଇଁ ଅଫଲାଇନ ହେଲା ଏମର୍ଜେନ୍ସି ପାଇଁ ମତେ ଅନଲାଇନ୍ ଆକଚୁଆଲି ଭଲ ଲାଗେ। ମାନ ଆମେ ଯେତିକି। ପଇସା ଭିତରେ ଚାହେଁ ଅଧିକ ଅଧିକ ଚୂଜ୍ କରିବା। ନାଇଁ ଆଉ ଗୋଟେ ଡ୍ରେସ ତ ଆମେ ସାରା ଜୀବନ ବି ପିନ୍ଧୁନ ନା ଅଳ୍ପ ଦିନ ହିଁ ତ ପିନ୍ଧିବା।
ନବାଉ କାହିଁକି ନା ସେଟା ଭଲ ଲାଗୁଥିବ ହେଁହେ ଆଉ ହଁ।
ଭଲ କିନ୍ତୁ ଯ
ଆଁପଣଙ୍କର ଏମିତି କିଛି ଆସିନି ଗ ବଡ ଆସିନି ଗୋଟେ ପାର୍ସଲ ମଗେଇଥିବେ ଆଉ ଗୋଟେ
ପସ ହଁ ହଁ ଆସିଛି ଆସିଛି ଥରେଦ ତର ସେ ହେଇଛି ମ୍ୟାଡ଼ା ହେଇଛି ଯଦି ମତ ତ ଭଲ ଥାଏ ପସନ୍ଦ ଥାଏ ର ଦେଖେ ନାଇଁ ତ ତାକୁ ପୁଣି ରିଟନ ରିଟନ୍ ମାରିକି ରିଫଣ୍ଡ ପାଇଁ ଇଏ କର ନା ହଁ ରିପ୍ଲିସ ରଖେ ଯୋଉ ସେ ଜିନିଷ ନେଇକି ଆମର ଅଲଗା। କଲର ହେଲା କି ଅଲଗା ସାଇଜ୍ ହେଲା।
ହୁଁ ହୁଁ।
ଏଇଟାାଇଁ କରେ। ହଉ ମ୍ୟାଡାମ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ। ଆଜ୍ଞା।